ହଁ ତନୁ ଆଉ କଁ କରଚୁ?
ବସିଛି ଆଉ କଣ କରିବି।
ନାଇଁ ମୁଁ ପଚାରୁଥିଲି କଣ କରୁଥିବୁ ଆଜି ଛୁଟି ଟା ଅଛି ନା।
ହୁଁ ଏଥିରେ ସ୍ପିକର ଅପସନ୍ ନାହିଁ କି?
ନା।
କାନରେ ଲଗେଇକି ହି କଥା ହେଇ ହବ।
ୟେସ।
ଆଛା।
ମୁଁ କଣ କରିଥିଲି ନାଁ ହଁ ମୁଁ ଆଜି ପାସ୍ତା ବନେଇଛି।
ଯୋଉଟା କି ମୁଁ ଖାଇଛି।
ତୁ ଖାଇଛୁ ବଟ ମୁଁ ଖାଇ ପାରଥିଲି ନା ମୋର ମୋର କ୍ଲାସ୍ ସେ ଥିଲା ତ ମୁଁ ଏବେ ହିଁ ସାରିକି ଏବେ ହିଁ ଖାଇବାକୁ ଯାଉଛି।
ଓହୋ ହଉ ଯା ଖା ଆଉ
ଆଉ ପୁଣି କମ୍ପୁ ଆଉ ପୁଣି କମ୍ପୁଟର କ୍ଲାସ ବି ଅଛି ଆମର।
ହୁଁ ଅଛି।
ଆଉ କଣ ପିନ୍ଧିକି ଯୁିବୁ।
ଡ୍ରେସ୍।
ଡ୍ରେସ୍।
ହଁ ସେଇ କଣ ଗୋଟେ ପିନ୍ଧିକି ଯିବା ଆଉ ଦେଖିବା ଆଉ। ମୁ ତତେ ଗୋଟେ ଗପ ଶୁଣୋଉଛି ଶୁଣହେଲା।
ହଉ କହ।
ହିଁ ହିଁ। ରହ ଗୋଟେ ଗପ କୋଉଠୁ ଗୋଟେ ନେଇକି ଆସିବି ସେଇଠୁ ତତେ ଗପ ଶୁଣେଇବି। ସେ ପର୍ଯ୍ୟନ୍ତ ମୁଁ ଏମିତି ନନ୍ ଷ୍ଟପ ଗପୁଚି ଗ୍ୟାପ ହବାର ନାହିଁ। ତ ଆଉ କଣ ଗୋଟେ ନନଷ୍ଟପ୍ ଗପିବାକୁ ପଡିବ। କଣ ଗୋଟେ ଗପିବି‌ହୁଁ।
କଣ ହେଲା କହିଲୁ ସେ ଯୋଉ ସ୍ନେହା ଘରକୁ ଯିବା ଆମେ ଶନିବାର।
ହଁ।
ପସ୍ତା ଓରିଓସେକ୍ ଖାଇବା ପିଇବା। ଆଉ ଆମେ ହୁଁ
ହ୍ବାଇଟ ସସ୍ ପାସ୍ତା।
କେ ଜାଣି କଣସିଏ ବନେଇବ ଯାହା ଆମେ ମାନେ ମିଶିକି ବନେଇବା।
ହୁଁ।
ତାପରେ ଆମେ ସେ ଯୋଉ ପାଗଳ ଭଳିଆ ଭିଡିଓ ଟା କରିବା।
ହଁ ହଁ ତାପରେ।
କଣ କରିବା?
ଆଉ ତା ଘର ପାଖରେ କିଛି ଭଲ ଜାଗା ଅଛି କି ନା ଆମେ ଘରେ ହିଁ ରହିବା।
ତା ଘର ପାଖରେ ତ ସାଇ ମନ୍ଦିର ଅଛି।
ଓହୋ।
ଆମେ କିନ୍ତୁ ଘରେ ହିଁ ରହିବା ଆଇଥିଙ୍ଗ ଆମେ ଆଉ କୁଆଡେ ଯିବାନି।
ହଉ ରାଜଶି ଘରେ ପୁଣି କଣ ଇଏ ହବ।
ହଁ ମୁଁ ସେୟା କହୁଥିଲି।
ସେତିକିରେ ହିଁ ଟାଇମ ପଳେଇବ ସେଦିନ ଶ୍ରୀଲକ୍ଷ୍ମୀ ଘରେ ବି କଲେ ଟାଇମ ପଳେଇଲା ସାଙ୍ଗେ ସାଙ୍ଗେ। ସେଇଟା ପଛେ ଅଲଗା କଥା ଆମେ ଡେରିରେ ଯାଇଥିଲେ।
ହଁ ସତ କଥା ଆଉ ଯୋଉ ବିନ୍ଦୁସାଗର ବାଲା ପ୍ଲାନ ଟା
ହୁଁ।
ପରଦିନ ରଖିବା ତାହଲେ ନା କଣ କହୁଛୁ।
ଯଦି ପ୍ରାପ୍ତି ଗଲା ତ ତାହେଲେ ତ ଆମକୁ କିଏ ଗୋଟେ କ୍ୟାମେରା ମ୍ୟାନ୍ ଦରକାର।
ହଁ। ପ୍ରାପ୍ତି ନଗେଇଲେ ବି ଦରକାର।
ପ୍ରାପ୍ତି ନଗଲେ ବି ପ୍ରାପ୍ତି କୁ ହିଁ କ୍ୟାମେରା ମ୍ୟାନ ନେଇଥାନ୍ତେ ଆମେ।
ଆଛା।
ପ୍ରାପ୍ତି ଏମିତିରେ ହୋଉ କି ସେମିତିରେ ହୋଉ ପ୍ରାପ୍ତି ଯିବ ସେ ଭିଡିଓରେ ଆସୁ କି ନଆସୁ ପ୍ରାପ୍ତି ତ ଯିବ। କିନ୍ତୁ ଯଦି ପ୍ରାପ୍ତି ଭିଡିଓରେ ରହିଲା ଦେନ ଆମକୁ କ୍ୟାମେରା ମ୍ୟାନ୍ ଦରକାର କିଏ ଗୋଟେ କ୍ୟାମେରା ଧରିବା ପାଇଁ।
ପ୍ରାପ୍ତି ଯଦି କହିଲା କି ସିଏ ଯଦି କହିବ କି ମୁଁ ଆ ମାନେ ଭିଡିଓ କରିବିନି କି ଯିବିନି।
ଏମିତି ସେ କହିବନି ସେ ଏମିତି କେବେ କହେନି। ସିଏ ରାଜି ତୋର କଲ ଆଇଲାଣି।
ତୁ କେମିତି ଜାିଣିଲୁ।
ହୁଁ।
ମୁଁ କଲ କା ମୁଁ କାଲ କାଟିଦେଲି।
ଭେରି ଗୁଡ ଏମିତି କାଟିଦବୁ।
ହଉ କେମିତି କାଟଥାନ୍ତି ହାତରେ ହିଁ କାଟିିବି।
ହୁଁ ହୁଁ ମୁଁ କହିଲି କି ଏମିତି ହିଁ କାଟିଦବୁ।
ୟେସ ୟେସ ହଁ ଓକେ ଓକେ ହୁଁ। ଆଉ କଣ କହୁଛନ୍ତି କହିଲୁ ଆଉ ଆମର ଘରେ ଆଜି କଣ ହେଇଛି କହିଲୁ ଆଜି ମୁଁ ଭାତ ଆଉ ଅଣ୍ଡା ତରକାରୀ କରିଥିଲି ତୁ କଣ ରୋଷେଇ କରିଥିଲୁ?
ଭାତ ଡାଲି ପୋଟଳ ଭଜା।
ତୁ କହିଲୁ ଆଳୁ ଭରତା।
ହୁଁ ଆଜି ମୁଁ ତୋଠ ଠୁ ପୁଣି ରାଜଶ୍ରୀ ଠୁ ବି ସୁଣିଦେଇଛି ଅଣ୍ଡା ଅଣ୍ଡା ମତେ ମତେ ଅଣ୍ଡା ପସନ୍ଦ ନୁହେଁ କିନ୍ତୁ ଯେହେତୁ ତମ ଦି ଜଣଙ୍କଠୁ ଶୁଣିଦେଇଛି ଅଣ୍ଡାଟା ମୋତେ ଅଣ୍ଡା ଖାଇବାକୁ ଭାରି ଇଛା ହେଲାଣି ହୁଁ ହୁଁ।
ବାହାରେ ମିଳୁଛି ଅଣ୍ଡା ସିଜା ଖାଇଦବା କି?
ନା ମୁଁ କେଶର ବା ଖାଏନି ତ ଅଣ୍ଡା ସିଝା ମୋତେ ପସନ୍ଦ ନୁହୁଁ।
ଆଉ କଣ ଆମଲେଟ?
ନାଇଁ ନାଇଁ ତରକାରୀ ହିଁ ଖାଇବାକୁ ଇଛା ହଉଛି ଦେଖିବା। ଆଉ ନେକ୍ସଟ କେବେ ଆଜି ବୁଧବାରଟିକୁ ଶୁକ୍ରବାର ଅଣ୍ଡା ତରକାରୀ ଖାଇବି। ତୋର ବି ମୁଁ ଗୀତ ଗାଉଛି ଶୁଣେ? ଆ କଣ ଗାଇବି? ଉଁ ନାଁ ନାଁ ଶୁଣ ଶୁଣ ଶୁ ଶୁ ସ୍କ୍ରିପ୍ ସ୍କ୍ରିପ୍ଟ ଭାବିଦବା କଅ? ଏଇ ଯୋଉ ମାଆ ଝିିଅ ହେଲା।
ଆଛା ଭାବେ ତୁ।
ଅ ଭାବୁଛି ଶୁଣେ ଫାଷ୍ଟ ତୁ ମା ହବୁ ମୁଁ ଝିଅହେବି ହେଲା।
ହୁଁ।
ଉ ସେଇଥିରେ ଉ
ସବୁଥେରେ ମୁଁ ମା ହେବିନି।
ମାନେ ଗୋ ଷ୍ଟାଟିଂରେତା ହେଇଥା ତାପରେ ମୁଁ ହେବି ଫାଷ୍ଟ ମା ଝିଅରେ କଣ କରିବା ଅ ଆମେ ଏଇଆ କରିବା କଣ କହିଲୁ ଆମେ ସବୁ ମାନେ ଦେଖେ ଝିଅଟା ସବୁ କାମ କରୁଥିବ ସେଇ ଟାଇମରେ ଏତେ କିଛି ମାନେ ତାଙ୍କ ଘରେ କିଛି କହୁନଥିବେ ହଁ କି କଣ ମାନେ ସାବାସ କି କିଛି କିନ୍ତୁ ଯେତେବେଳେ ସେ ମୋବାଇଲ ଧରିଥିବ ସେତେବେଳେ ସେ ଗାଳିଟା ଖାଉଥିବ।
ହଁ ଏଇଟା ତ ପୁରା ଡିଲଟେବଲ କଣ୍ଟେଣ୍ଟ।
ତ ଏଇଟା ଗୋଟେ କରିହବ ଆଉ କଣ କରିହବ ଉଁ ହୁଁ।
ଆଉ ମୁଁ କହୁଛି ଆଉ ମାନେ ହବ ଆମେ ଦେଖିଲେ ଉଁ ଲୁଚି ଲୁଚି ବୟଫ୍ରେଣ୍ଡ ସହିତ କଥା ହଉଥିବ ଝିଅ।
ହୁଁ। ତାପରେ?
ମା ଧରିକି ପିଟିବ।
ହଁ ତାପରେ?
ତାପରେ ଆଉ କଣ? ଆଉ ଟିକେ ଭାବ ଟିକେ ଭାବ ଟିକେ ଟିକେ ଗୋଟେ କହ ତୁ ମୁଁ ଟିକେ ଖାଉଛି ତ।
ଅଁ ଭାବୁଛି କି ମା ଟା ମା ଥିବ ଝିଅ ଟା ଝିଅ ଥିବ କିଛି ବି କହି ହଉନି ତ ଇଏ ସେମିତି ତୁ ଶାଢୀ ଟା ପିନ୍ଧିବୁ ହେଲା ଶାଢୀରେ ଯେମିତି ତୁ ସେଇଟାଇମ୍ ରେ ବନେଇଥିଲୁ ଶୀତମ ଟାଇ ପୁରା ପ୍ରପର ମା ଦେଖା ଯାଉଚୁ ସେମିତି ଆଉ।
ମୁଁ ଶାଢୀ ପିନ୍ଧିବି କାହିଁକି ମୁଁ ଓନି ପକେଇଦେଲେ ହବନି।
ହଁ ହବ ଯେମିତି ଦେଖାଯିବ ଦରକାର ତୁ ମା ଟା ତା
ଆଜ କାଲି କୋଉ ମାଆ ଶାଢୀ ପିନ୍ଧୁଚୁ କହିଲୁ?
ହଉ ତାପରେ କିନ୍ତୁ ଆମକୁ ପ୍ରପର ଗାଉଁଲି ଦେଖେଇବାର ଅଛି ନା।
ଗାଉ ଘରଟା ତ ଗାଉଲି ନୁହଁ ଆମର ଗାଉଲି କଣ ଦେଖେଇବୁ ମୁଁ ଜାଣିପାରୁନି।
ଗାଉଁଲି ଦେଖିବା ପାଇଁ ମାନେ ଲାଗିବ ଯେମିତି କି ଗୋଟେ ମାନେ ପୁରା ଗୋଟେ
ହୁଁ ଟିପକଲ ମମ ମାନେ ଯେମିତି ଥିଲେ ଆଗରୁ।
ନାଇଁଟିଟେ ପିନ୍ଧି ଦେଇେକି ତା ଉପରେ
ହଁ ହଁ ହୁଁ ହୁଁ ଠିକ ଅଛି। ଆଁ ଆରଥରକ ହିଁ ସେଇ କରଥିଲୁ ଉପର ଖାଲି ଘୋଡି ହେଇଯାଇଥିଲୁ।
ହୁଁ ଆରଥରକେ ମାନେ
ଶୀତମ ମିଡି ଟାଇମ ରେ ନା ତୁ ପୁରା ପିନ୍ଧଥିଲୁ?
ପୁରା ପିନ୍ଧିଥିଲି ନା।
ଆଚ୍ଛା। ଆଉ କଣ ହବ ଭାଇ ଏବେ କେତେ ଦିନ ଅଛନ୍ତି?
ଭାଇ ଏବେ ସପ୍ତାହଟା କଣ ହେଲା କି?
ବନେଇଦେ ଭିଡିଓ କିଛିଟା
ବାହା ହେଇଚ ତ? ବାହା ହେଇଚି ସତ କିଛି ଆଇଡିଆ ହିଁ ନାହିଁ ମୋ ପାଖରେ କଣ ବନେଇବି?
ହୁଁ। ଏମିତି ଭାବୁ ହୁଁ। ମୁଁ ତ ନିଜ ପାଇଁ ଆଇଡିଆ ପାଉନି ଆଉ କଣ ହେଇକି ଦେବି।
ଆଇଡିଆ ଆମେ ଭାବିଲେ ହେଇଯିବ। ଆମେ ଆକ୍ଚୁଆଲି ଆଉ ଦେଖୁନେ ରିଲ ଖୋଜୁନେ ସେଇଟାଇମରେ ଆମର କେତେ କଲେଜେ ପଳେଇ ଆସିଥିଲା କହିଲୁ କେତେସାରା ବନେଇଥିଲେ। ତାପରେ ତାପରେ ଏବେ ପୁରା ଗାଏବ। ତ ସେ ଗିଟାର କ୍ଲାସଟା ମୁଁ ଭାବୁଛି ଛାଡିଦେବି।
ହଁ ଛାଡିଦେ କଥା ହେଲୁ?
ନାଇଁ ମେସେଜ କରିଚି ତାଙ୍କୁ ସିଏ ରିପ୍ଲାଏ କଲେ ଯାହା ଆଉ ତାପରେ ନହେଲେ କଲ୍ କର ତାପରେ ଆଉ କଣ କହୁଥିଲି କହିଲୁ ହଁ ଆମେ କଣ୍ଟେଣ୍ଟ ଟା ଟିକେ ଭାବିକି ବନେଇଆକୁ ପଡିବ ଏବେ ବରନା କାହିଁକି ଆଉଛି କାମ ମାନେ ଟାଇମ ନାହିଁ ବହୁ ସାରା କଣ୍ଟେଣ୍ଟ ବନେଇବାର ଅଛି ଆମକୁ।
ଆଜି କୋଉ ତାରିଖ ହେଇଗଲା?
ଆଜି ତିନି ତାରିଖ।
ଆମକୁ କଣ୍ଟେଣ୍ଟ ଏବେ ପାଇଁ ବି ଦରକାର ଆଉ ଆମକୁ କଲେଜ ଖୋଲା ପରେ ବି ଆମ ପାଖ ନଥିବ ନା ସେଇ ପାଇଁ ବି ଦରକାର ଏ
ସେଇ ପାଇଁ ଆମେ ମଝିରେ ସଣ୍ଡେ ସଣ୍ଡେରେ ହିଁ ବନେଇଆ।
ମୁଁ ଗୋଟେ ତ ଏବେ ପାଇଁ ବି କିଛି ଭାବିନି ଏଇଟା ମାଝି ବାଲା ଗୋଟେ କରିୟା। ଆଉ କଁ କରିବା ଭାବୁଚି ସାଙ୍ଗ ସାଙ୍ଗ ଯୋଉ ଶୁଣେ ମତେ ବୋର ଲାଗୁଚ ତୁ ଆସିଲୁ ଘରକୁ କଣଗୋଟେ କରିବା। ଯାଇକି କଁ କରିବା କହିକି ମୋବାଇଲି ଘାଣ୍ଟୁଥିବା।
ସେଇଟା ଆମୁକୁ ଏଇନା ଭାଇ ସହିତ ହିଁ ଭାଇ ଅଛି ମାନେ ଆମେ ଖଟ ପରେ ପଢିକି ପାାଗଳ ଭୋଳିଆ ତ ଏଟା ଭାଇ ଭିଡିଓ ବନେଇବାୁଁ କାହିଁକ ଆଉ ଭିଡିଓ ବନେଇ ପାରିବନି ନା ସେଇଟା।
ହଁ।
ତ ଆଜି ଦେଖିଆ ସନ୍ଧ୍ୟାବେଳେ କି କଣ ଭାଇ ଯେତଳେ ଫ୍ରି ହବ କି କମ୍ପୁଟର କ୍ଲାସ ପୂର୍ବରୁ ଯଦି ଆସିଲେ ମୁଁ କହିବି ଆମେ ରେଡି ହେଇଥିବା କମ୍ପ୍ୟୁଟର କ୍ସ ପାଇଁ ଖଲି ଖଟ ଉପ ପଢିକି ଏମିତି ଫୋନ୍ ଦେଖିବାର ଆକ୍ଟିଂ କରିବାର ଅଛି।
ହଉ ଠିକ ଅଛି ଆଉ ହୁଁ ଭାବୁଛି ଭାବୁଛି।
ଆଉ କିଛି ଟ୍ରେଣ୍ଡ୍ ଯଦି ଚାଲିଚି
ମୋ ପାଖକୁ ଆଉ କିଛି ଏମ୍ତି ପ୍ରପର୍ ଭିଡିଓ ଟ୍ରେଣ୍ଡ୍ ଆସୁି ମୋ ପାଖ ଖାଲି ଏମତି ଲେଖା ଏମ୍ତି କୋଟ୍ସ୍ ଗୁଡା ଆସୁଚି ତ ମୁଁ ଜାଣି କଣ୍ଟେଣ୍ଟ୍ ଦେଖିଲେ ଆସିବ।
ଆଉ ହୋଉ ତାହେଲେ ବଟ୍ ପ୍ରାତିକ ଯା ଡାନ୍ସ୍ କଥା କହିବା ଯଦି ସେ ହଁ କହିଲ ତାହେଲେ ଆଜି ପ୍ରାକ୍ଟିସ୍ କରିବା ନା କଣ।
ହୁଁ ତୁ କୋଉ ଗୀତରେ ଦେଖିଚୁ ସେଇ ଯୋଉ
ହଁ ବଚିନ୍ଦମା
ଓ ହୋଉ।
ଆଉ ଗୋଟେ ମୁଁ ଭାବୁଥିଲି ସେ ଯୋଉ ରାଧା ବାଲା। କାନା ଆମେ ଟ୍ରାଡିସ୍ନାଲ୍ ଲୁକ୍ ନବା ନାଁ ତ ମାନେ ସ୍କର୍ଟ୍ କୁ ସେଟା ଦିଟା ମସ୍ତ୍ କରିଦବା।
ହଉ। ସେଇ ଯୋଉ ଝିଅ ଟା ସିଏ ଛତିଶିରେ ସିବିଏସ୍ ଟା ଯାଇଚି ତାର ସେ ଯୋ ଦିସର ମୁଁ ଦେଖିଲି। ସେ ଝିଅ ଟା ତ ମୋର ସେ ଯୋଉ ଗୋଟେ କଜନ୍ ଯିଏ ନାଇଁ କି ଯିଏ କି ଚେଞ୍ଜ୍ ହେଇଚି ଝିଅରୁ ପୁଅରୁ ଝିଅର ପୁଅ।
ହଁ।
ତାର ଚିହ୍ନରେ ତ କହୁନଥିଲ କି
ସେଇ ଝିଅ ଟା ବା ତିଥି ର ସାଙ୍ଗ ସେଇଠୁ ମୁଁ ଚିନ୍ଚି ତାକୁ ବେସ୍ଟି ତାକୁ ଦେଖିଚିବି ତା ହ
ତାଙ୍କର ସେ ଭିଡିଓ ଟା ଦିଉଜ୍ ଜ ଗଲା ପରେ ସିଏ ଏବେ ଖାଲି ଡାନ୍ସ୍ ଡାନ୍ ଛଡୁଚନ୍ତି।
ହଁ ବା ସେଇଟା ଗୋ ଟେହିଁ ଫାଷ୍ଟ୍ ଛାଡିଲେ ହେଟା ଡ୍ୟାନ୍ସ୍ ସେଥିରେ ଗଲା ଆଉ ଦିଟା ତିନ୍ଟା ଡ୍ୟାନ୍ସ୍ ଛାଡିଛନ୍ତି।
ମୁଁ ତ ତତେ କେବେଠୁ କୋହୁଛି ଆମେ ଡ୍ୟାନ୍ସ୍ ଭିଡିଓ ଛାଡିବା ତ ଶୁଣୁନେହି ମୋ କଥା।
ହୁଁ ସେମାନେ କ ସେନ୍ ଯୋଉ ଓଡିଆ ଡ୍ୟାନ୍ସ ଗୋଟେ ଛାଡିଛନ୍ତି କଣ ଗୋଟେ ପାଗଳ ଭଳିଆ।
ହଁ।
ହୋଉ ମୁଁ ରଖୁଚି ଆମର କାମ ଅଛି।
ହୋଉ ହୋଉ ଠିକ୍ ଅଛି ରଖେ ମୋର ବି ବୋହୁତ କାମ ବାକ୍।